ହଁ କଣ କରୁଚ?
କିଛି ନାହିଁ ବ ସିଚି ଛାତ ଉପରେ
ଆଉ ହଁ ହାଲୋ।
ହଁ ଶୁବୁଚି ନା? ହାଲୋ ଶୁଭୁଚି କି?
ହଁ ଶୁବୁଚି।
ହଁ କୁହ ହଁ ଲୋ କୁହ।
ମୁଁ କହିଲି ରଜ ପାଳନ କର ନା ନାଇଁ?
ଆମ ଆଡେ ଏତେ ବିଶେଷ ତ ହୁଏ ନି ତମ ଆଡେ କେମିତି ହୁଏ?
ଓହୋ ଆମ ଆଡେ ଆମ ଆଡେ ବୋହୁତ ବଢିଆ ରଜ ପାଳନ ହୁଏ। ଆମେ ବୋହୁତ ଜାଗା ବୁଲୁ ବୋହୁତ ବି ବୁଲିଚୁ ଦୋଳି ଖେଳିଚୁ। ପିଠା ବି ଖାଇଚୁ ବୋଉ ପଠାଏ।
ଅ ରଜରେ କଣ କଣ ସବୁ ପି ଆ ଫେମସ ଥାଏ।
ପିଠା ହୁଏ ପୋଡ ପିଠା ହୁଏ। ତାପରେ ଆ ମଣ୍ଡା ପିଠା କାକରା ପିଠା ଆଉ ଆ ଏ ଯିଏ ଯାହା କରିକି ଖାଇଲେ ଆଉ ଦହି ପଖାଳ ଦହିବରା ଆଉ ଏମିତି ଯେତେ ପ୍ରକାର ପିଠା ଅଛି ସମସ୍ତେ କରନ୍ତି। ତିନି ଦିନ ଯାଁକ ଭୁ-ଭଲ ଭଲ ଜିନିଷ ରୋଷେଇ-ରୋଷେଇ ହୁଏ। ଖାଇବା ହୁଏ ବୁଲା ବି ବୋହୁତ ଆଡେ ବୁଲୁ। ଆମେ ଯାଇଥିଲୁ ବୁଲିବାକୁ ବି ବୁଲିବାକୁ ଯାଇଥି ଲୁ ଆଉ ଦୋଳି ବି ଲାଗେ ଏଠି ବୋ-ବୋହୁତ ପ୍ରକାର ଦୋଳି, ଦୋଳି ହୁଁ ଗାଁ ପାଖରେ ଦୋଳିିଲାଗେ ଦୋଳି ଖେଳିବାକୁ ଯାଉ ଆମେ। ବୋହୁତ ଇଏ ଲାଗେ ଦୋଳି।
ହଁ ଆଉ ସେ ପୋଡ ପିଠା କାକରା ଉଁ ନାଁ ଧାନ ବୁଣା ହୁଏନି ଉଁ ଉଁ ଜମିକୁ ଛୁଅନ୍ତି ନାହିଁ ନା। ରଜରେ ତିନି ଦିନ ହଳ ଜୋତା ହୁଏନି ଏମିତି ହିଁ କରନି। ଏ ଆଉ ଏ ପିଠା ମଣ୍ଡା ପିଠା ଏମିତି ତିଆରି ତ କରନ୍ତିନି।
ଆଉ ପିଠା ହୁଏନି ଅଲଗା ଅଲଗା ବେଳେ ଅଲଗା ବେଳେ ହୁଏ ନା ପିଠା।
ହଁ ଅଲଗା ବେଲେ ହୁଏ।
ହେଇଥିବ।
ସେଥିରେ ଆରିସା ପିଠା ଏନ୍ତି ଖଜା ଆ ମିଠା ଆ ଏମିତି ପ୍ରକାର ର ହୁଏ।
ଓହୋ।
ରଥ ଯାତ୍ରା ପାଳନ କର କରୁ ଆମ ସାଇଠି। ଏ ପୌଷ ପୂର୍ଣ୍ଣିମା ମକର ସଂକ୍ରାନ୍ତି ହଁ ପ୍ରଥମେ ତ ଜଗନ ଆମ ଗାଁ ରେ ଜଗନ୍ନାଥ ମନ୍ଦିର ଅଛି। ତିନିଟି ଦେବତା ବି ଅଛନ୍ତି। ହଁ ରଥ ତିଆରି ହୁଏ ଆମ ଗାଁରେ। ଆଉ ତିନି ହଁ ହେଲାଣି ଷ୍ଟାର୍ଟ ହେଇଗଲାଣି।
ହଁ ରଥ କାମ ଆରମ୍ଭ ହେଇଗଲାଣି ପୁରୀ ପୁରୀ ଯାଅ ନା ନାଇଁ?
ମୁଁ ଦି ବର୍ଷ ତଳେ ଯାଇଥିଲି।
ଆଚ୍ଛା ଆଚ୍ଛା।
ଏଇ ରଥଯାତ୍ରାରେ କେବେ ଯାଇନାହିଁ।
ଆଉ ରଥଯାତ୍ରାରେ ତ ବହୁତ୍ ଭିଡ ହୁଏ ଯାଇକିନା ଆସିବା ଭାରି କଷ୍ଟ।
ହଁ। ବହୁତ୍ ଭଲ ଲାଗେ ଶ୍ରୀମନ୍ଦିରରେ ବୁଲିବା ପାଇଁ। ମାନେ ଘରକୁ ଆସିବା ପାଇଁ ଜମା ହୁଏନି।
ଇଚ୍ଛା ହୁଏନି ସେଠି ଯାଇ ଯିବାକୁ ରହିଥିବୁ ସମୁଦ୍ର କୂଳରେ ବୁଲିବ। ମନ୍ଦିର ଭିତରେ ରହିବ ଠାକୁରଙ୍କ ପ୍ରସାଦ ଖାଇବାକୁ।
ବହୁତ୍ ବହୁତ୍ ଭଲ ଲାଗେ।
ହଁ।
ତମେ ଯାଇସ କି?
ହଁ ମୁଁ ବହୁତ୍ ଥର ଯାଇଛି ଏବେ ବି ଯାଇଥିଲୁ ଏଇ ମାସେ ହବ ମାସେ ତଳେ।
ହୁଁ।
ମାସେ ତଳେ ଯାଇଥିଲୁ ବୁଲିକି ସକାଳୁ ଗଲୁ ଯାଇକି ରେ ରାତିରେ ଆସିଲୁ ଯାଇକି।
କଣ ବାଇକ ରେ ଯାଅ ନା ବସ ରେ?
ଆମେ ଫୋର ହ୍ୱିଲର ରେ ଯାଇଥିଲୁ।
ଆମ ଏଠୁ ଆମେ ଟ୍ରେନରେ ଯାଉ ବସରେ ଯାଉ। ବହୁତ ବାଟ ନା।
ଟ୍ରେନ କୋଉଠୁ ସେ କୋଉଠୁ ଟ୍ରେନ ରେ ଯାଅ?
ଏ ସୁନ୍ଦରଗଡ଼ରୁୁ।
ଓ ହୋ ଆଉ ସେଠୁ ବହୁତ୍ ବାଟ ହେଲାଣି।
ହଁ।
ହୁଁ ଆମର ହଁ ଆମେ ଯାଉ ସେଠି ଯାଇଥିଲୁ ଆଉ ସେଠି ଆଉ ଅଲଗା ଜାଗା ବି ବହୁତ୍ ଜାଗା ବୁଲିଲୁ ସେଠି। ସମୁଦ୍ରରେ ଗାଧେଇ - ସେଠି ମାତା ମଠ ଅଛି ଗୋଟେ ଜାଗା। ସେଠି ବି ବୁଲିଲୁ ପୁରୀରେ। ମାତା ମଠ ଆଉ ଲୋକନାଥ ମନ୍ଦିର। ସେ ମାତା ମଠରେ ଠାକୁରଙ୍କର ସବୁ ସବୁ ଅ ଅ ସବୁ ବିଭିନ୍ନ ଠାକୁର ଅଛନ୍ତି। ସେବା କରନ୍ତି ଲୋକ ଲୋକ ଅଛନ୍ତି ସବୁ ଗଲେ କେ କେତବେଳେ ସେଇଠି ମାତା ମଠ ପାଖରେ ଯାଇଁକି ବୁଲିକି ଆସିବ। ଦେଖିବ ଜାଗା ବହୁତ ବଢିଆ ଜାଗା।
ଉଁ ନା ମୁଁ ତ ଯାଇନି। ଆମେ ଯାଇଥିଲୁ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଅ ନନ୍ଦନକାନନ ଆଉ କୋଣାର୍କ
ହା। ହା ଏପଟ ଲାଇନ ସବୁ ଏପଟ ରାସ୍ତା ସବୁ ବୁଲିକି ଆସିଛ ଆଉ।
ହଁ। ମାନେ ମୁଁ ଛୋ ଟ ଥିଲି ବେଳେ ଯାଇଥିଲି ଆଉ ଦି ବର୍ଷ ତଳେ ଯାଇଥିଲୁ ଦିଥର ଯାଇଛି। ପୁରୀ
ହଁ ମୁଇଁ ଚାରି ପାଞ୍ଚ ଯାଇଛି। ଚାରଥର ପାଞ୍ଚଥର କିନ୍ତୁ ଯାଇଛି। ସେଠି ମାତା ମଠ ଅଛି ସେଇଠି ସମୁଦ୍ର କୂଳର ଲାଇଟ୍ ହାଉସ୍ ପାଖରୁ ପାଞ୍ଚ ଛଅ କିଲୋମିଟର ସେଇଠୁ ଦୂର ହବ। ସେଇଠୁ ମାତା ମଠ। ସମୁଦ୍ର କୂଳ ବାଟେ ସେଇ ପଟେ ଗଲେ, ସେଇଠି ଗଲେ ବି ଲୋ ଲୋକଙ୍କୁ ମାନେ ଅଟୋବାଲାଙ୍କୁ କହିଲେ ବି ସେମାନେ ନେଇଯାନ୍ତି। ଲୋକନାଥ ମନ୍ଦିର। ସେଇଠି ବାଟେରେ ଆଉ ଗୋଟେ ଶହେ ଆଠ ଲିଙ୍ଗ ଅଛି ଶିବ ଲିଙ୍ଗ।
ସେ ପୁରୀରେ ଅଛି?
ପୁରୀରେ ପୁରୀରେ ସେଇଠି ପାଖ ସବୁ ପାଖାପାଖି ସେଇଠି। ଯେତେବେଳେ ବି ଆସିବ ସେଇଠି ଆସିକି ବୁଲିକି ବି ଆସିପାରିବ। ଏଇଠି ସବୁ ପାଖାପାଖି ପାଞ୍ଚ ଛଅ କିଲୋମିଟର। ଏରିଆ ଭିତରେ ଅଛି ସବୁ।
ଅଁ ଆମେ ଏ ସବୁ ଏତେ ଜାଣିନାହୁଁ।
ଦୂର ବାଟ ବୋଲି ଜାଣିନାହାନ୍ତି ଆମର ଏଇଠି
ହଁ ତମେ ପାଖରେ ଅଛ ବୋଲି ସବୁ କିଛି ଜାଣିଛ।
ହଁ ଆମ ପାଖରେ ଆମେ ସେଇଠୁ ଯାଇଥିଲୁ ଏବେ ବୁଲି ଆସିଛୁ ତାପରେ ପାଖରେ ଅ କୋଣାର୍କ ଚଦ୍ରଭାଗା।
ହଁ।
ଏଗୁଡା ବି ସବୁ ବୁଲି ହବ ବୁଲିକି ଯିବ। ସେ ପାଖ ଦଶ କିଲୋମିଟର ଭିତରେ ଯାହା ଅଛି ସେଇଠି ବୁଲିଲେ ବି ବହୁତ ଜାଗା ଅଛି ବୁଲିବା ପାଇଁ। ସମୁଦ୍ର କୂଳରେ ତ ବସିବାକୁ ବଢିଆ ଲାଗିବ ଯେତେ ଯାହା ଆସିବାକୁ ଇଚ୍ଛା ହବନି ଗାଧୋଇବାକୁ
ସେ ଯୋଉ ଲହଡି।
ହଁ ବହୁତ ଗାଧେଇବା ପାଇଁ ବହୁତ ମଜା ଲାଗେ।
ହଁ।
ଲହଡି ଆସୁଥିବ ତ ତମେ ପଛକୁ ଘୁଞ୍ଚ- ଆସିବ ପୁଣି ଫେରିଗଲେ ପୁଣି ତା ପଛ ଅଛି ଯିବ ବହୁତ ମଜା ଲାଗେ।
ହଁ ସେ ବା ଟେକିକି ଖଛାଡି ଦିଏ, ପଡିବ ଅଣ୍ଟା ଫଣ୍ଟା ଭାଙ୍ଗିଦବ କେତବେଳେ। ବହୁତ ଜର ପାଣି ଉଠେଇ ଦିଅ ପୁରା ଉପରକୁ, ଲହଡି ଯେ ତେବେଳେ ଉପରକୁ ଆସିବ, ଉପରକୁ ଉଠେଇଦବ। ଏ ଆ ବହୁତ ସେପଟେ ବଢ଼ିଆ ମଜା ଲାଗେ, ସେଠି ବୁଲାବୁଲି କରିବା ପାଇଁ। ଗୋଟେ ଦିନ ରହିକି, ସେ ଜାଗା ସବୁ ବୁଲି ହେଲେ ବୁଲି ହବ। ଟାଇମ ଲାଗେ ନା ସେଠି ଠାକୁରଙ୍କର ଦର୍ଶନ କଲା ବେଳକୁ ଚାରି ପାଞ୍ଚ ଘଣ୍ଟା ଲାଗିଯାଏ। ରହିକି ବୁଲିବାକୁ ହେଲା ବୁଲି ହବ
ଇଛା ହୁଏନି ଆସିବା ପାଇଁ।
ନାଇଁ ସେଠି ସନ୍ଧ୍ୟା ବେଳେ ଯାଇକି ସମୁଦ୍ର କୂଳରେ ବୁଲିବୁ, ବଢିଆ ଲାଗିବ। ସମୁଦ୍ର କୂଳ ବଢିଆ ଲାଗେ, ମଜା ଲାଗେ।
ଆଉ ତମ ଗାଁ ରେ କଣ ସେ ସବୁ ପାଳନ କରନ୍ତି?
ଆମ ଗାଁରେ ରଜ ହୁଏ, କୁମାର ପୂର୍ଣ୍ଣିମା ହୁଏ, ସେ
କୁମାର ପୂର୍ଣ୍ଣିମାରେ କଣ କରନ୍ତି?
କୁମାର ପୂର୍ଣ୍ଣିମାରେ ସାତ ଦିନ ଡେଲି ସନ୍ଧ୍ୟା ବେଳେ, ମୁଁ ଚଉଁରା ପାଖରେ ସବୁଦିନି ଫୁଲ ପକାନ୍ତି।
ହଁଅ
ଭୋଗ କରକି, କି ବହି ବୋଲନ୍ତି। କୁମାର ପୂର୍ଣ୍ଣିମା ବହି। ଆଉ ଯୋଉ ଦିନ ସ କୁମାର ପୂର୍ଣ୍ଣିମା ଆଗ, ସାତ ଦିନ ଆଗରୁ ଫୁଲ ପକାନ୍ତି, ଯୋଉଦିନ କୁମାର ପୂର୍ଣ୍ଣିମା ହୁଏ, ସେଦିନ ନୂଆ ସବୁ ଶାଢ଼ୀ, ଡ୍ରେସ ପିନ୍ଧିକି ଝିଅ ମାନ ସବୁ ଚଉରା ପାଖରେ ପୂଜା କରନ୍ତି, ଚାନ୍ଦ କୁ ବନ୍ଧାନ୍ତି, ସବୁ ଝିଅ ମାନେ ମିଶିକିନା କରନ୍ତି।
ଗୋଟେ ଜାଗାରେ କି ନିଜ ନିଜ ଘରେ?
ହେ ଆଗରୁ ଗୋଟେ ଜାଗାରେ କରିଥିଲେ, ଏବେ ନିଜ ନିଜ ଘରେ। କିଏ ବି ଗୋଟେ ଜାଗାରେ କରୁଛନ୍ତି, ଠିକ ନାହିଁ, ଯିଏ ଯୋଉଠି କଲା ଆଉ ସମସ୍ତେ ଆଗ ଗୋଟେ ଜାଗାରେ କରନ୍ତି, କି କୋଉଠି ନିଜ ଚଉରା ପାଖରେ କରନ୍ତି। ତମର ସେପଟ ହୁଏନି କି?
ନା ଆ
ହୁଏନି।
ନା ହୁଏନି, ସେଥିପାଇଁ ମୁଁ ଜାଣିନି।
ହଁ ସେ ବହୁତ ଭଲ ହୁଏ।
ଁ ସେ
ସମସ୍ତେ ପୂଜା ଝିଅ, ମାନେ ସମସ୍ତେ ସେଦିନ ସନ୍ଧ୍ୟା ବେଳୁ ବହି ବୋଲିକି ଶେଷ କରନ୍ତି, ଶେଷ କରିକି
ପୂଜା କରିକି, କରନ୍ତି ସମସ୍ତେ ଆଉ ଆଉ ସେପଟେ କି ପୂଜା ହୁଏ ସବୁ? ତମର ସେପଟେ ତାହେଲେ କଣ ସବୁ ପୂଜା ହୁଏ?
ରଥ ଯାତ୍ରା ହୁଏ, ଗଣେଶ ପୂଜା, ସରସ୍ଵତୀ ପୂଜା, ବିଶ୍ୱକର୍ମା ପୂଜା, ଦଶହରା ନବରାତ୍ର
ଆଛା ଆଛା।
କ
ନବରାତ୍ରିରେ କଣ ସବୁ ହୁଏ ଦୁର୍ଗା ପୂଜାରେ?
ଅଁ, ଦୂର୍ଗା ପୂଜାରେ ନଅଟି ମୂର୍ତ୍ତିକୁ ତିନି ନଅ ଦିନ ପୂଜା କରନ୍ତି, ତାପରେ ଦଶ ଦଶହରା ଦଶ ଦିନ, ଅ ରାବଣ ପୋଡି ହୁଏ। ତାପରେ ଅପେରା, ନାଚ, ଡ୍ୟାନ୍ସ ଏମିତି ହୁଏ। ରାତି ସାରା, ହଁ ଯାତ୍ରା ହୁଏ।
ଆଛା, ଆଛା, ଦୋକାନ ଫୋକାନ ସବୁ ବଜାର, ଦୋକାନ ଫୋକାନ ସବୁ ପଡେ?
ହଁ ସବୁ ଆସିବେ, ବହୁତ ଭିଡ ହୁଏ।
ଆଛା, ହଁ ହଁ। ସେଠି ହୁଏ ଆ, ଦୋକାନ ଫୋକାନ ପଡେ ସବୁ ହୁଏ ଆଉ।
ହଁ।
ହଁ।